ହାଲୋ
ହାଲୋ
ନମସ୍କାର।
ଆଜ୍ଞା ନମସ୍କାର।
ହଁ କୁହନ୍ତୁ ନାଇଁ ଏ ବସିଛି ଆଉ ଯିବା ଚାହା ପାହା ଟିକେ ପିଇବା ଆଉ ତାହା ଆପଣ ପିଅନ୍ତି ନା ଚାହା? ସକାଳେ ସନ୍ଧ୍ୟା ବେଳେ ଚାହା ନା ନାଇଁ ଅ
ନାଇଁ ଏବେ ତ ଖରା ଦିନ ଚାଲିଚି କେବେବି ନୁହଁ ଏମିତି ବି ଆମର ଅଭ୍ୟାସ ନାହିଁ କିନ୍ତୁ ଏବେ ଖରା ଯୋଗୁ ଆମର ଏସବୁ ଜିନିଷ ନୁହେଁ
ହଁ ହଁ ଓ ହୋ
ଆଉ ଆପଣଙ୍କ ସେପଟେ କେମିତି କଣ ସବୁ ଜାଗା ଅଛି ମାନେ ବୁଲିବା ପାଇଁ ଏମିତି?
ବୁଲିବା ପାଇଁ ଏପଟରେ ଭଲ ଜାଗା ଅଛି ତା ଭିତରୁ ଗୋଟେ ଅଛି ଆମର ଛତିଆ ବଟ ବୁଝିଲେ ଜଗନ୍ନାଥଙ୍କର ଯୋଉଟା କି ମାଳିକାରେ ବି ଏ ନାଁ ଅଛି। ସେଠି କୁହନ୍ତି ଜଗନ୍ନାଥ ଯେତେବେଳେ ଆମର କଳିଯୁଗ ଶେଷ ହେଇଯିବ। ତ ଜଗନ୍ନାଥ ଯୋଉ କୁହନ୍ତିନି ଖନ ଆପଣ ଶୁଣିଛନ୍ତି ଏକଥା ଖଣ୍ଡା ଧରିକି ବୁଲିବେ?
ନା ଛତିଆ ବଟ ଶୁଣିଛି ଏମିତି ହଁ।
ମାଳିକାରେ ଲେଖା ଅଛି କି ଯେତେବେଳେର କଳିଯୁଗ ଶେଷ ହବ। ତ ଜଗନ୍ନାଥ ବାର ହାତ ଖଣ୍ଡା ଧରିକି ବୁଲିବେ କଳା ଘୋଡାରେ। ତ ସେ ଯୋଉ ଖଣ୍ଡା ହଁ ସେ ଯୋଉ ଖଣ୍ଡା ଟି ଅଛି ସେ ଖଣ୍ଡା ଟା ଆମର ଏଇଠି ଜଗନ୍ନାଥ ଧରିକି ବସି ପୂଜା ହଉଛନ୍ତି ହେଲା ତ ଆମର ପୁରୀ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆମେ କହୁଛେ।
ଆଜ୍ଞା।
କିନ୍ତୁ ଆମର ବସିଛନ୍ତି କେମିତି ଜଗନ୍ନାଥ ଏପଟେ ବଳଭଦ୍ର ମଝିରେ ସୁଭଦ୍ରା।
ମଝିରେ ସୁଭଦ୍ରା।
କିନ୍ତୁ ଏ ମନ୍ଦିର ରେ ଜଗନ୍ନାଥ ପଛକୁ ବଳଭଦ୍ର ତା ପଛକୁ ସୁଭଦ୍ରା ମାନେ ଯେମିତି ଆମେ କହୁ ଛେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବସିଛନ୍ତି ଠାକୁର ବି ସେମିତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତ ଏଇ ବଟ ବଟ କୁ ମନାଯାଏ କି ଠାକୁର ଯେତେବେଳେ କଳିଯୁଗ ଶେଷ ହବ ଠାକୁର ପୁରୀ ଛାଡିିଆ ପଳେଇ ଆସି ବୁଝିଲି।
ହଁ ହଁ।
ତ ଏଇଠୁ ସେ ଯୋଉ ଖଣ୍ଡା ଧରିଛନ୍ତି ସେ ଖଣ୍ଡା ବଢୁଛି କୁଆଡେ। ମାନେ ପ୍ରତ୍ୟେକ ଦିନ ସେ ଖଣ୍ଡା ଟିକେ ଟିକେ ବଢୁଛି ଆମେ ଆମେ
ମାନେ ଆପଣ ଯାଇଛନ୍ତି ବୁଲିକି କେବେ ଆସିଛନ୍ତି?
କିନ୍ତୁ ମାଳିକା ରେ
ସିଏ କିନ୍ତୁ ମାନେ ମାଳିକାରେ ଯେହେତୁ ଅଛି ଆମେ ଗୋଟେ ସେଇଟାକୁ ବିଶ୍ଵାସ କରୁଛେ ଆଉ।
ଠାକୁର ଖଣ୍ଡା ଧରି ବସିଛନ୍ତି ତାଙ୍କ ଠାକୁର ଙ୍କୁ ହଁ ହଁ କିନ୍ତୁ ଆମେ ଠାକୁର ଙ୍କୁ ସାମ୍ନ ବି ଦେଖିବାନି ସେ ଠାକୁର ମାନେ ଛୋଟିଆ ଛୋଟିଆ ମନ୍ଦିର ତିନୋ ଟି ଅଛନ୍ତି ପଛ
ଆଜ୍ଞା।
ହେଇକି ମାନେ ଗୋଟେ ମିରର ଅଛି। ସେ ମିରର ରେ ଆମେ ଠାକୁରଙ୍କ ମୁହଁ କୁ ଦେଖିପାରିବା କିନ୍ତୁ ଠାକୁରଙ୍କୁ ଆମେ ସାମ୍ନାରୁ ଦେଖ ପାରିବନି ଆଉ ବହୁତ ଅନ୍ଧାର ଭିତରେ। ହଁ ଆମେ ନା ନା ଠାକୁର ଏମିତି ଆମେ ଯେବେଳେ ମନ୍ଦିର ଭିତରେ ପଶିବା ଆମେ ଠାକୁର ବହୁତ ଲୋକ ତାରୁ ଯାଆନ୍ତି ଅନ୍ଧାରରେ ଖାଲି ଗଳିକି ଯିବା ପାଇଁ ରାସ୍ତାଟିଏ ଅଛି ଆଉ କିଛି ନାହିଁ। ତ ଆମେ ଠାକୁରଙ୍କ ପଛ ପଟ ଦେଇକିରି ଆଉ ଠାକୁର ସେ ଯୋଉ ଲୁହାର ବାଡ ହେଇଛି ତାହରେ ବନ୍ଦ ଅଛନ୍ତି ବସିଛନ୍ତି। ଖଣ୍ଡ ଧରିକରି ଆମେ ତାଙ୍କ ପଛ ପଟେ ଦେଇକି ଯେତେଳେ ସେପଟ ବାହାରିବା ଦୁଆର ମୁହରେ ଆମେ ସେ ମିରର ଅନେଇଲେ ଠକୁରଙ୍କ ମୁହଁ କୁ ଆମେ ଦେଖି
ଓହୋ।
ସେମିତି ଜଗନ୍ନାଥ ବସିଛନ୍ତି ସେମିତି ବଳଭଦ୍ର ବସିଛନ୍ତି ସେମିତି ସୁଭଦ୍ର ବସିଛନ୍ତି ତିନି ଜଣ ଖଣ୍ଡା ଧରିକି ବସିଛନ୍ତି।
ସେଠି ଗୋଟେ ମାନେ ଗଲେ ଏମିତି ଫ୍ରଣ୍ଟ ରେ ଦର୍ଶନ ନ କରିକି ମିରର ରେ କରିବାକୁ ପଡୁଛି ଆଉ।
ମିର ରେ କରିବାକୁ ପଡୁଛି ଆଉ ଛୋଟିଆ ଛୋଟିଆ ମନ୍ଦିର ତାଙ୍କ ଚାରି ପଛ ପଟରେ ଆମେ ବୁଲିକି ଗଲେ ଆମେ ମିରର ରେ ଟିକେ ଦେଖିବାୁ ଆଉ ଦୀପ ସେଠି ଜଳୁଥିବ। ଆଉ କିଛି ନାହିଁ କେବଳ ସେଠି ଯିଏ ବ୍ରାହ୍ମଣ ବୋଧେ ପୂଜା କରନ୍ତି ସେମାନେ ଯାଇପାରନ୍ତି କି କଣ ମୁଁ ଠିକ ସେ ଜାଣିନି କିନ୍ତୁ ସାଧାରଣ ଲୋକ ଦେଖି ପାରିବେନି ସାମ୍ନାରୁ।
ଓହୋ।
ଆଜ୍ଞା ଆଉ ସେଇଟା ସତ ହଁ ଆଉ ସେଇଟା ସତ ହବ ବୋଲି ମାଳିକାରେ ବି ଲେଖା ଅଛି। ଆଉ ଯେହେତୁ ଆମେ ହିନ୍ଦୁ ଧର୍ମୀ ହଁ ଯେହେତୁ ଆମେ ହିନ୍ଦୁ ଧର୍ମୀ ଆମେ ମାନଚେ‌। ଆମେ ତ ପଞ୍ଚ ସଙ୍ଖାକୁ ବି ମାନୁଚେ।
ଆଜ୍ଞା।
ତ ଆମର ଆମେ ଏତେ ଭଲ ଜାଗାରେ ଆମେ ଅଛୁ ଆମ ପା ପାଖା ପାଖିରେ ଏଠି ତିନିଟା ଯୋଉ ପଞ୍ଚ ସଖା ଥିଲେ ଆମେ ତିନି ସଖାଙ୍କ ପାଖା ପାଖିରେ ଅଛେ।
ଆଜ୍ଞା।
ଆମର ଯେମିତି ନେମାଳ ବଟରେ ଅଛନ୍ତି ଅଚ୍ୟୁତାନନ୍ଦ। ଆଉ ଏଠି ରହିଲେ ଛତିଆ ବଟରେ ଅଛନ୍ତି ହାଡି ଦାଶ ବାକି ଆଉ ଗୋଟେ ବଟ ତଥାବି ଅଛି ପାଖାପାଖି ମୁଁ ସେଠିକି ଯାଇନି କିନ୍ତୁ ଆମେ ଏଇ ପାଖା ପାଖିରେ ଅଳ୍ପ ବେଶ୍ ଡିଷ୍ଟାନ୍ସ ନୁହଁ। ତଥାପି ଏଇ ପନ୍ଦର ସତର କିଲୋମିଟର ଭିତରେ।
ଆଜ୍ଞା ଏଇ କଟକ ଠାରୁ।
କଟକ ପାଖୁରୁ ତ ଏଇଟା ଗୋଟେ ବହୁତ ପବି ତ୍ର ସ୍ଥାନ ମାନେ ଏଇତୁ ପାଖରେ ଅଚ୍ୟୁତାନନ୍ଦ ଏପଟେ ଛତିଆ ବଟ ବୋହୁ ଭଲ ଭଲ ଜାଗାଟେ ଆଉ ବୋ ଅଚ୍ୟୁତାନନ୍ଦ ମହାପୁରୁଷ ବି ସେଇଠି ସମାଧି ପାଇଥିଲେ ଏଇ ଯୋଉ ନେମାଳ ବଟ କହୁଚି ତାଙ୍କ ପାଖରେ କିଛି ଅଲୌକି ତ ଜିନିଷ ନାଇଁ। କେବଳ ସେଇଠି ମାନେ ମହାପୁରୁଷ ଯୋଉ ଆମର ଯୋଉ ଅଛନ୍ତି ଯୋଉ ଏଥିରେ ମାଳିକାରେ ଯୋଉ ମହାପୁରୁଷ ଅଛନ୍ତି ସେଇ ମହାପୁରୁଷ। ତ ସେଇଠି ଉଁ ସମାଧି ପାଇଥିଲେ। ଏମିତି ସବୁ ଭଲ ଭଲ ଜାଗା ଅଛି ଆଉ ଆଉ ଅଛନ୍ତି ଆଉ ଟିକେ ଦୂରକୁ ଗଲେ ଯଦି ଆମେ ଏଇ ପାଖପାଖିରୁ ଦୂରକୁ ଟିକେ ଯିବା।
ହ
ଅଁ ଆମର ବିରଜା ଯାଜପୁର ବିରଜା ଅଛନ୍ତି ବୋହୁତୁ ଭଲ ମନ୍ଦିର ଆଜ୍ଞା।
ସିଆଡେ ତ କେବେ ବୁଲିବାକୁ ଯାଇନି ମୁଁ କହିଲି ପାଖାପାଖି କଣ ଟୁରିଷ୍ଟ ପ୍ଲେସ ଅଛି ବୁଲିବାକୁ ଯିବା ଆଉ।
ହଁ ଆଉ ଛତିଆକୁ ବୋହୁତୁ ଲୋକ ସବୁବେଳେ ଆସନ୍ତି ଯେମିତି ଆମର ପୁରୀ ମନ୍ଦିରରେ ଆଜ୍ଞା ଆଜ୍ଞା। ହଁ ଆଜ୍ଞା ବୋହୁତୁ ଲୋକ ଜାଣିଛନ୍ତି ଛତିଆ ବଟ।
ଆଜ୍ଞା।
ସେଟା ପୁରୀ ଶ୍ରୀକ୍ଷେତ୍ର କହୁଛନ୍ତି ନା ଠାକୁର ସେଠୁ ପଳେଇ ଆସିବେ ଏଠିକି ମାନେ ନିହାତି ସେ ରାଗର କିଛି ରହସ୍ୟ ଥିବ ନା ଆଉ।
କିଛି ତ ରହସ୍ୟ ଥିବ ସେଟା ଆମେ ଯେହେତୁ ଆମେ ପିଲାଦିନେ ଶୁଣି ଆସିଛୁ ସେଇ ବିଷୟରେ। କିଛି ତ ତାର ରହସ୍ୟ ଥିବ।
ହ
ଆମ ଏପଟେ ତ ଅଛି ଆମର ଆମର ଆକ୍ଚୁଆଲି ହଉଛି ବାଙ୍କି ଆମ ସେପଟେ ଚର୍ଚିକା ମନ୍ଦିର ଅଛି ଆଉ।
ଚର୍ଚିକା।
ଆଉ ସେଠି ତ ସବୁ ଅଛି ସେପଟେ ଅଂଶୁପା ଆଉ ଟିକେ ଜଷ୍ଟ ଆଗକୁ ଗଲେ କ କଟକ ଆଉ ବାଙ୍କି। ମଝିରେ ପଡ଼ୁଚି ଆମର ସେପଟେ ଅଂଶୁପା ହ୍ରଦ ଅଛି ଗୋ ଭଲ ଜାଗା ଅଛି ପିକନିକ ସ୍ପଟ ଅଛି। ଆଉ ସେପଟେ ତ ବହୁତ ଡେଭଲପମେଣ୍ଟ କଲାଣି ସେପଟେ ଆହୁରି ବି ନୂଆ ନୂଆ ପାର୍କ ସବୁ କଣ ହେଇଗଲାଣି। ବୁଲିବା ପାଇଁ ବି ବହୁତ ଭଲ ଭଲ ଜାଗା ଅଛି ଆଉ ଗୋଟେ ହନୁମାନ ବାଟିକା ବି ସେ ପା ପାଖରେ ଏବେ ମାନେ ହେଇଚି ସେପଟେ କଣ ୱାଟର ଫଲ ଗୋଟେ ଅଛି ବୋଲିକି ମୁଁ ବି ଜାଣି ଶୁଣି ଶୁଣିଲି ବି ସେଇ ଯୋଉ ହନୁମାନ ମନ୍ଦିର ଅଛି।
ହଁ।
ସୁନା ଦେଇନା କଣ ତାକୁ କହନ୍ତି।
ହଁ ହଁ ହଁ ଆଉ ସେଇ ଯୋଉ ଆଉ ଗୋଟେ ଡ୍ୟାମ ଅ ଅଛି। ସେଠି ଯୋଉ ସାପ ସାପ ଭଳିଆ ହେଇଥିବ ସେଇଟା ବି ସେଇ ଢେଙ୍କାନାଳ ସାଇଟ୍ ରେ ନା?
ସାପୁଆ ଡ୍ୟାମ। ଢେଙ୍କାନାଳ ନୁହେଁ ଆମର ଆମର ହଉଛି ଏପଟେ ବାଙ୍କ
ମାଇଁ କି ହଁ ସେଇଠୁ ନାଇଁ ସେଇ ବାଟ ଦେଇକି ଯିବା କୁ ପଡେ ନା ଏଇ ଗୋଟେ ରାସ୍ତା ବି ସେଇଭଳି ଗୋଟେ ରାସ୍ତା ନା?
ଆଜ୍ଞା।
ହଁ। ଆଠ ଗଡ, ବାଙ୍କି, ଢେଙ୍କାନାଳ, ଏସବୁ ଗୋଟିଏ ଲାଇନ ନୁହଁ କି?
ଆମର ଆକ୍ଚୁଆଲି ବାଙ୍କିର ଆମର ଏପଟେ ଆଠ କିଲୋମିଟର ପୂର୍ବରୁ ପଡୁଛି ତ ଆମର ପ୍ର ପ୍ରପର ବାଙ୍କି ନୁହେଁ ତ ଆମର ଆମେ ଚର୍ଚ୍ଚିକାକୁ ମାନୁଛୁ ଆଉ ଆମର ଯେହେତୁ ଆମେ ପାଖାପାଖି ଆମେ ଚର୍ଚ୍ଚିକାକୁ ଅଧିକ ମାନୁଛୁ ଆଉ।
ଆଜ୍ଞା, ଆଜ୍ଞା। ଆଉ ତାହେଲେ ଆପଣ ଏପଟୁ କେବେ କେବେ ଆସିନାହାନ୍ତି ଏପଟ ସାଇଡ କି?
ଆଉ ମାନେ ଏଇ ଚ ଛତିଆ କେତେବେଳେ ଯିବୁ ବୁଲିକି ଆସ ଆସିବୁ ଆଉ। ମାନେ ଏଇଟା ଗୋଟେ ମାନେ ଆପଣ କହିଲେ ଏଇଟା ଗୋଟେ ହଁ ହଁ। ଏଇଟା ଗୋଟେ ଆପଣ କହିଲେ ନା ଏଇଟା ମିରରେ ଏମିତି ଦର୍ଶନ କରିବାକୁ ପଡୁଛି ତ ଗୋଟେ ଶୁଣିଲେ ବି ଗୋଟେ ମନରେ ଆଗ୍ରହ ଆସିଲାଣି ହଁ ଏମିତି ଯାଇକି ଆମେ
ଆଉ ସେଇଠି ତ ଇଏ ତ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଖଣ୍ଡ ଧରି ବସିଛନ୍ତି। ଆଉ ଯେମିତି ମାନେ ବସି ବସିଛନ୍ତି କଣ କହିଲେ ଯଦି ଖାଲି ଆମେ ଦେଖିବା ମନ୍ଦିରର ଯୋଉ ସ୍ଥାପନା ହେଇଛନ୍ତି ସିଏ ବି ସେମିତି ଅଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ହଁ। ଏ ଗୋଟେ ମନ
ହଁ ପୁରୀରେ ଦେଖିଛେ ମଝିରେ ଅଛନ୍ତି ସୁଭଦ୍ରା କିନ୍ତୁ ଏମିତି ଯେମିତି ଆମେ କହୁଛେ ସେମିତି ବସିଚନ୍ତି। ଉହୁଁ, ହୁଁ ଆଉ ସାଙ୍ଗ ହେଇକି ବସିନାହାନ୍ତି। ନ୍ତି ଆଗେ ଜଗନ୍ନାଥ ଗୋଟେ ମନ୍ଦିର ତାପରେ ପୁଣି ବାହାରିକି ଯିବ ବଳଭଦ୍ର ବସିଛନ୍ତି। ପୁଣି ବାହାରିକି ଆଉ ଗୋଟେ ମନ୍ଦିର ଯିବ ଦଶ ସଭଦ୍ରା ଅଛନ୍ତି।
ଏଇଟା ଗୋଟେ ମାନେ ଅଲଗା ଟାଇପ ର ଠାକୁର ବସିଛନ୍ତି। ମାନେ ଯେହେତୁ ଆମେ ଗୋଟେ ପୁରୀରେ ଏତେ ବଡ ମାନେ ଫେମସ ଅଛି ପୁରୀ ଜଗନ୍ନାଥ ମନ୍ଦିର।
ଖଣ୍ଡାରେ ଗୁଡା ହେଇଯାଇଛି କପଡା ଗୁଡା ହେଇଯାଇଛି ଏମତି ଧରିକି ସାଇଡରେ ଠାକୁରଙ୍କର ଏମିତି ଥୁଆ ହେଇଛି ମାନେ ଠାକୁର ଧରିକି ବସିଲା ଭଳିଆ ସେ ଖଣ୍ଡା କିନ୍ତୁ ହଁ ସେଇ ମୀରରେ ଦେଖାଯିବ ଆପଣ ଯେତବେଳେ ବୁଲିକି ଠାକୁରଙ୍କୁ ଭଲ କିରି କଣେଇକରି ଅନେଇବେ ଆ ଠାକୁରଙ୍କ ଆଗରେ ଗୋଟେ ଦୀପ ଜଳୁଛି ସେ ମିର ରେ ଯେତିକି ଦେଖିପାରିବେ। ହେଲା ମାନେ ଆମେକୁ ଆମକୁ ସେ ମନ୍ଦିର ଏମିତି ହେଇଛି ମାନେ ଠାକୁର ମୁହଁ କରିକି ବସିଛନ୍ତି ତାର ପୂର୍ବ ପଟକୁ। ଠାକୁରଙ୍କର ଦି ସାଇଡ ରେ ଧୁଆର ମୁହଁ। ତମେ ଗୋଟେ ସାଇଡ ରେ ପଶିବ ପଛପଟ ଦେଇକି ଠାକୁରଙ୍କ ପଛପଟ ପଟେ ପସିବ ଏପଟ ପଟେ ବାହାରିବ ସେଇ କଣେଇକିରି ଯେତିକି ଅନେଇ ପାରିବେ ଆପଣ ସେତିକି ଦେଖିବେ।
ଓହୋ। ଶୁଣିକି ବି ମାନେ ଯେତିକି ଇଚ୍ଛା ହେଲାଣି ଲାଗୁଛି ଏବେ ଯିବିହରି ବୁଲିକି ଆସିବି।
ଆଶ୍ଚର୍ଯ୍ୟକର କଥା ଆଉ ଯେତେଥର ଯିବେ ସେତେଥର ଭଲ ଲାଗିବ।
ମାନେ ପୁରୀରେ ଗୋଟେ ଆମେ ଜାଣିଛେ ଜଗନ୍ନାଥ ଏମିତି ବସିଛନ୍ତି ବୋଲି ଆମେ ଗୋଟେ ମାନେ ମନରେ ଆମେ ଜାଣି ଛେ ଯେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମଝିରେ ଅଛନ୍ତି, କିନ୍ତୁ ଏଇନା ଏବେ ଗୋଟେ ଶୁଣିଲା ବେଳକୁ ମଝିରେ ଏମିତି ଲାଇନ୍ ବାଇ ଲାଇନ୍ ଅଛନ୍ତି ବୋଲିକି ମାନେ ଗୋଟେ ଆଗ୍ରହ ଆସିଗଲାଣି ଦେଖିବା ପାଇଁ।
ଗୋଟେ ମେ ମନେ ଆସିଯିବ କି କଣ କେମିତି ବସିଛନ୍ତି? କଣ ସେଠି ବଟର ରହସ୍ୟ? ଆଉ ମାଳିକା କଥା ତ ସତ। ହଁ, ହଁ ଆଉ ମାଳିକା କଥା ତ ସତ। ଆମର ଏବେ ବି ଲାଗିଲାଣି ହଁ, ବେଳେ ବେଳେ ବି ଲାଗୁନି କି ଆମକୁ ହଁ ମାଳିକା କଥା ସତ।
ମାଳିକା କଥା ତ ମାନେ କିଛି କିଛି ସତ ହଉଚି। ବି ମାନେ ଟା ଆମ ଇଏ ମାନେ ଆମ ଇଏରେ ହବନି, କିନ୍ତୁ ପିଢି ପିଢି ଯେତେବେଳେ ବଦଳି ବଦଳି ଯାଉଛି। ସେଇଟା କେତେବେଳେ ହବ?
ହଁ ଆମକୁ ପୂର୍ବରୁ ଯୋଉମାନେ ଥିଲେ ସେମାନେ ବି ମାଳିକା କୁ ମାନୁଥିଲେ, ସେମାନେ ବି କହୁଥିଲେ ହଁ ସରିବ। ଆଉ ଆମେ ବି କହୁଛେ ହଁ ସରିବ। କିନ୍ତୁ ଆମ ସମୟରେ ସରିବନି। କିନ୍ତୁ ଏଇ ଜିନିଷ
ଗୋଟେ ଯୁଗ ଯେହେତୁ ଅଛି। ଗୋଟେ ଯୁଗ କଣ ଗୋଟେ ବର୍ଷରେ ନା ବାର ବର୍ଷରେ ସରିଯାଉଛି। ତାକୁ ତ ପୁଣି ସମୟ ଲାଗିବ ନା ନାହିଁ।
ଆଜ୍ଞା। ଆଉ କିନ୍ତୁ ଏଇ ଜିନିଷ ସତ ହବ, କିଛି ଭୁଲ ହବନି। ଯେମିତି ଆସ୍ତେ ଆସ୍ତେ କ୍ଷଣ ହେଇ ଚାଲିଛି, ଗୋଟେ ଗୋଟେ ଜିନିଷ ଦେଖନ୍ତୁ କରୋନା ଆଇଲା କେତେ ଲୋକ ଚାଲିଗଲେ।
ଆଜ୍ଞା।
ଆଉ ସେମିତି ହବ, ମାନେ ଶେଷ ସିନା ଏକା ବେଳେ କଣ ହେଇଯିବ ଶେଷ କି? ଆଉ ହେଇ ଶୁଣିଲେଣି ଆମେ ଏଠି ଯୁଦ୍ଧ ହଉଛି ସେଠି ଯୁଦ୍ଧ ହଉଛି।
ହଉଛି ଆଉ।
ଆଜ୍ଞା।
ସେଇଟା ଆମକୁ ଧୈର୍ଯ୍ୟରେ, ଆମେ ତ ଦେଖିପାରିବାନି? ସେଇଟା, ମାନେ ସେଇ ଯୁଗ ହିସାବରେ ଯିବ, ପିଢି ହିସାବରେ ଯିବ, ଗଲା ପରେ ସେଇଟା କେତେ କେତେବେଳେ ମାଳିକାରେ ଲେଖା ଅଛି। ସେଇଟା କେତେବେଳେ ସ
ସତ ହବ ଆଉ।
ଜଗନ୍ନାଥ ବାର ହାତ ଖଣ୍ଡା ଧରିବେ। ଭଗବାନ ସେଟା ଶୁଣିଲେ ମାନେ ଗୋଟେ
ଘୋଡାରୁ ବାହାରିବେ, ବାର ହାତ ଖଣ୍ଡା ଧରିବେ, ସେଇଠୁ ବୁଲିବେ, ପୁରୀ ଛାଡିକି ପଳେଇ ଆସିବେ, ଏ ପୁରୀରେ ସମୁଦ୍ର ମାଡି ଆସିବ, ଠାକୁର ପଳେଇ ଆସିବେ, ଏଇ ସବୁ ଜିନିଷ ଯୋଉ ଲେଖା ହେଇଛି ଏ ସବୁ ଜିନିଷ ହଟିବ।
କଳିଯୁଗ ଶେଷ ହବ ଆଉ।
ଆଜ୍ଞା। ଆଜ୍ଞା। କଳ୍କୀ ଅବତାର ହେବେ ଆଉ।
ଠାକୁର କଳକୀ ଅବତାର ହେବେ ଆଉ।
ଆସନ୍ତୁ, ଥରେ ଆସନ୍ତୁ। ତାର ସେଠି ସବୁ ରୁଟ ଅଛି। ବସ ର ବସ୍ ର ସୁବିଧା ଅଛି। ଲାଇନ ବସ୍ ପୁରା ଚାଲୁଛି, ଆପଣ ଯଦି କଟକ ଆସିଲେ କଟକରେ ସିଧା ବସିବେ, ସେଟା ଯାଜପୁର ରୋଡ଼ ଆଡକୁ ପଡୁଛି, ଆରାମ ସେ ଓହ୍ଲେଇକରି ଯାଇପାରିବେ।
ହଁ, ସେ ପାଖାପାଖି ବି
ହଁ, ମନ୍ଦିରରୁ ବହୁତ ବସ୍ ରୁଟରେ ବି ବହୁତ ସୁବିଧା। ଆଉ ଗାଡି କରିକି ଆସିଲେ ତ ଆହୁରି ଭଲ। ଆଉ ବସ୍ ବି ଯୋଉ ଓଲେହି ଦେବ, ଆପଣ ଚାଲିବାକୁ ବି ଆଉ ଜମା ଅଳ୍ପ ବାଟ ପଡିବ।
ଠିକ୍ ଅଛି। ଗଲେ କେତେବେଳେ ଯାଇକି ବୁଲିକି ଆସିବା ଆଉ, ଆଜ୍ଞା ଠିକ୍ ଅଛି। ରଖୁଛି ଆଁ? ଆଜ୍ଞା। ନମସ୍କାର।